ହାଲୋ ହଁ ମୋ ଭଏସ ଶୁଣା ଯାଉଛି ତ?
ହୁଁ ହୁଁ।
ହୋଉ ହୋଉ ଠିକ ଅଛି ମାନେ ତମ ସାଇଟରୁ କଣ ଲାଗୁନି?
ନା ସେମିତି ଲେଖୁଚି ଯୋଉ ଭଳିଆ ଲେଖେ ଏରର୍।
ଓହୋ ଆଛା ହଁ ମେ ବି ସର୍ଭର ଡାଉନ ଥିବ କି କଣ ବର୍ଷା ପାଇଁ।
ହଁ ସବୁଦିନ।
ହଁ ଏବେ ତ ବର୍ଷା ଦିନ ହିଁ ନା ତ ଏମିତି ସର୍ଭର ଡାଉନ ରହିବ କେତୋବେଳେ କେତୋବେଳେ ହବ ହବନି।
ହୁଁ।
ହୋଉ ଆଉ କଣ କୁହ? ଆଉ କଣ କରୁଥିଲ?
ହୁଁ ହୁଁ ବସିଥିଲି ଆଉ ବସିଥିଲି।
ମାନେ ମୁଁ ଯେତେବେଳେ ପଚାରୁଚି କଣ କରୁଥିଲ ମାନେ ବସିଥିଲି। ମାନେ ତମେ ଖାଲି ବସିକି ରୋହୁଚ ନା ଆଉ କୁଆଡେ ମାନେ ଯାଉନ ବୋଧେ?
ନା ନା ବସେ କରେ। ନେଇଥିଲି ଆଗୁରୁ।
ଓହୋ। ଆଛା ଆଛା ହଁ ହଁ କଣ୍ଟେଣ୍ଟ କ୍ରିଏଟର ନା। ହଁ ହଁ ଠିକ ଠିକ। ଆଛା ଭିଡିଓ ଏଡିଟ କେମିତି କଣ କୋଉଥିରେ କର?
ଭିଡିଓ ଏଡିଟି କରେ ଏଥିରେ କ୍ୟାପକଟ କରେ ଫିଲ୍ମରେ କରେ। ଏଗୁରା ସବୁ କରି କରେ ଆଉ। ଲାପଟପ ରେ କ୍ୟାପକଟରେ କରେ ଆଉ କ୍ଲିମର ହେଲେ ଫୋନ କରେ ଆଉ।
ଓହୋ ଆଚ୍ଛା ଆଚଛା। ଫାଇଦା।
ଆଉ ତମେ ସବୁ କଣ କର?
ଏ ମୁଁ ଖାଲି ରିଲ୍ସ୍ରୋ କରରେ। ହ
ହୁଁ ହୁଁ। ତମକୁ କୋଉଳିଆ କଣ୍ଟେନୁ ଭଲ ଲାଗେ?
ଟାଇମି ବେସି ଖାଲି ମତେ ହିଁ ଫନି ଉପରେ ମାନେ ମଜା ମସ୍ତି ଉପରେ ବହୁତିହି ଭଲ ଲାଗେ। ହୁଁ
ହୁଁ ହୁଁ। ଆଉ ଟ୍ରାଭେଲ ଟି ଭିଡ଼ ନା ସେଗୁରା ମୁ କରେନି।
ଆଚ୍ଛା ଆଚ୍ଛା। ହଉ ଭଲ ସେ ଯାହାବି କରିଛ ସେଇଟା ତ ସେଇଟା ବି ଭଲ ଚଳେଇବା କିଛି ନାହିଁ।
ହୁଁ ଚାଲିଛି ଆଉ।
ହୁଁ। ମାନେ ଯେତେବେଳେ ଅ କଲେଜ ଟାଇମି ଥାଏ ସେତେବେଳେ ବି କର ନା ଏମତି ବାସ୍ କଲେଜ ଛୁଟି ଅଛି ବୋଲି?
ନା ନା ନା କଲେଜ ଟାଇମରେ ବି କରେ।
ଆଚଛା ଆଚ୍ଛା। ଭଲ।
ଆଉ ଘର ସବୁ କଣ କର?
କଣ କହିଲ ଘରେ କିଛି ନହିଁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ମୁଁ ମୋର ଏଇଠି ବସିଛି ମୁଁ ବି ମୋ କାମରେ ବ୍ୟସ୍ତ ବେସ୍ତ ।
ହୁଁ ହୁଁ।
ହୁ
ଖାଇଲ କଣ?
ମୁଁ ବି ଆଜି ଖାଇଥିଲି ତମେ ଯେମିତି ଖାଇଥିଲ ପିଠା ମିଠା ଆଉ ଗୋଟେ କଣ ଖାଇଥିଲା ମନେ ନାଇଁ ମୁଁ ବି ସେମିତି ଖାଇଯାଉଛି ପୀ ପିଠା ଆଉ ଅ କଣ ଖାଇଛିୁ ବେସନ ଚିଲି।
ହୁଁ ହୁଁ।
ହ
ମ
ଆଉ ବର୍ଷା ସିଆଡେ ଛାଡିଲାଣି ନା ବର୍ଷା ହଉଛି?
କଣ କହିଲ। ହାଲୋ ନା ନା ମାନେ ଆଗ ଅପେକ୍ଷା ଟିକେ କମ୍ ଅଛି ଆଉ। ଯାଉ।
ଆଛା ଆଚ୍ଛା।
ସେପଟେ
ହଁ ଆପଟଜ ବଧେ ସେମିତି ଟିକେ ଟିକେ କମିଚି।
ଆଉ ତମକୁ କୋଉ ଋତୁ ଭଲ ଲାଗେ ବର୍ଷା ଶୀତ ଖରା?
ଉଁ ବେଶିକାଲି ତ ଖରା ପସନ୍ଦ ମାନେ ଖରା ପସନ୍ଦ ମାନେ ପୁର ପସନ୍ଦ ନୁହେଁ । ଏବେ ଯୋଉ ରେଟ ରେ ଖରା ହେଇଥିଲା ତାପଠୁ ଆଉ ଖରା ମାନେ ଖରା ଆସୁ ବୋଲି ମୁଁ ଚାହେଁନି ନହେଲେ ତ ଏମତି ଶୀତ ଭଲ ଲାଗେ ରାତି ଟା ବି ବହୁତ ବଡ ଥାଏ ପୁରା ଶୋଇବାକୁ ଟାଇମ୍ ମିଳେ । ପ ତମକୁ।
ମତେ ଶୀତ ବର୍ଷା ମାନେ ବର୍ଷା ଭଲ ମାନେ । ଏ ଭିଡିଓ ଫିଡିଓ କରିବା ପାଇଁ ଭଲ ଲାଗେ ଆଉ ।
ଓ ଆଛା ଆଛା ହଁ ରାଇଟ ରାଇଟ୍ ବର୍ଷା ଦିନରେ ଭଲ ଭିଡିଓ ହବ ।
ହୁଁ ।
ଈ
ଆଉ ତମକୁ କୁଆଡେ ବୁଲିବାକୁ ଭଲ ଲାଗେ ।
ବୁଲିବାକୁ ବୁଲିବାକୁ ସବୁଆଡେ ଭଲ ଲାଗେ । ବାସ୍ ଥରେ ସେଟେଲ ହେଇଗଲେ ତ ମନ ଇଛା ଯୁଆଡେ ଇଚ୍ଛା ହବ ବୁଲିବି ଆଉ ।
ନି ଅ ତମର ଏମ୍ କଣ ।
ଏମ୍ ଆଛା ହଁ ଏମ୍ ମୋର ଦିଟା ଅଛି ଆଇଦର ନିଟ୍ ଯଦି ମୋର। ଏଥରକ କ୍ରାକ୍ ହେଇଗଲା ତ ମୁଁ ସେଆଡେ ପଳେଇବି ଅରାଲେସ ଯଦି ନି ନହେଲା ତାହେଲେ ମୁଁ ପିଜି କଣ୍ଟିନ୍ୟୁ କରିକୀ ଲେକ୍ଚରସିପ ପାଇଁ ଟ୍ରାଏ କରିବି ଆଉ ।
ହୁଁ ହୁଁ ।
ହ ହ ଡ ଡକ୍ଟର ହବା ପାଇଁ ତ ବହୁତ ଇଛା । କିନ୍ତୁ ଦେଖାଯାଉ କଣ ହଉଛି ।
ହେଇଯିବ ହେଇଯିବ ଏଥର ହେଇଯିବ ଆଉ।
ହା ହା ଆଛା ଆଛା ମାନେ ତମେ ଜାଣିଦେଲ ନା ମୁଁ ହେବିକି ହେବିନି। ମୋ କପି ବଧେ ଚେକ୍ କରୁଛ ତମେ ।
ହେଇଗଲେ ମିଠା ପଠେଇବ ।
ଆହ୍ ଆଚ୍ଛା ଆଚ୍ଛା ଠିକ୍ ଅଛି ଏଇ ଏଇ ଫୋନ୍ ଥ୍ରୁ ରେ ହିଁ ପଠେଇଦେବି ।
ହୁଁ ହୁଁ । ଫୋନ୍ ପେ କରିଦବ ହେଇଯିବ।
ଅଥ ଓହୋ ମିଠା ବି ଆଜିକାଲି ଫୋନ ପେ ହେଲାଣି ନା ।
ତ ଫୋନ ପେ କଲେ ଏଇଠି କିଣିକି ଖାଇଦେବି ଆଉ।
ହା ହା ହାଆଛା ହଁ ଓକେ ଓକେ ଠିକ୍ ଅଛି ଠିକ୍ ଅଛି । ଅ ହ ଆଜି କାଲି ବୋଧେ ମାନେ ବହୁତ ଜଣ ମତେ ଲାଗୁଛି ଆ ମାନେ ମ୍ୟାକ୍ସ । ଟୁ ମ୍ୟାକ୍ସ ପିଲା ସେ ବି ଇ ଡି ରେ ପଶି ଯାଉଛନ୍ତି। ତ ଆଉ କିଛି ଜଣ ଏଇ ସଫ୍ଟାଓୟାର ଲାଇନରେ। ଏମିତି ଚାଲଛି ଆଉ ।
ସେଇ ତ ଅଛି ନିଟ୍ ବିଇଡି। ସଫ୍ଟଓୟାର ଏତିକି ହିଁ ଅଛି ଆଉ କମ୍ପିଟେଟିଭ ଲାଇନରେ ଗଲା ଗଲା ଆଉ।
କମ୍ପିଟେଟିଭ ଲାଇନ ରେ ମାନେ ଗଲେ କିଛି ନାଇଁ କିନ୍ତୁ ସେଠିକାର କମ୍ପିଟେସନ୍ ବି ବହୁତ ଅ ଅଧିକା ।
ହୁଁ ।
ମାନେ ଯିଏ ଯୋ ମାନେ ହାର୍ଡୱାର୍କ ଯେମିତି କରିଥିବ ସେ। ପାଇାବ ଅଦରୱାଇସ ନଟ୍।
ହୁଁ ଆଉ ଗୋ ଟେ ଅପସନ ବି ଅଛି । ହୁଁ ।
ହଁ ହଁ । ସେଇଟା ତ ଠିକ କଥା ସେଇଟା ତ ମାନେ ଆଜିକାର ଟ୍ରେଣ୍ଡ ହେଇଗଲାଣି ପୁରା ।
ହୁଁ ।
ଆଉ ଗୋଟେ ଏବେ ମାନେ ବେଶୀ ଚାଲିଛି ୟୁ ପି ଏ ସି ।
ହୁଁ ।
ହ ତମେ ୟୁ ପି ଏ ସି କଲନି ନା ଇଛା ହେଲାନି ।
ନା ନା ସେଗୁରା ଇଛା ନାହିଁ ।
ଆଛା ଆଚ୍ଛା। ଆଉ ଖରାବେଳେ କଁ ଖାଇବ?
ଖରା ବେଳେ ଭାତ ସହିତ କଣ ହବ?
ଆଛା କଣ ହବ ଜାଣିନ, କିନ୍ତୁ କଣ ଗୋଟେ ହବ ଆଉ? ଆଚ୍ଛା ଆଚ୍ଛା। ଆଉ ତମ ସାଙ୍ଗମାନେ ବି ମାନେ ତାଙ୍କ ଘରେ ନା ହ
ହୁଁ ନା ନା ହଷ୍ଟେଲ ଖୋଲିନି, ତାଙ୍କ ଘରେ।
ଆଛା ଆଛା। ସବୁ କଲେଜ କୋଉଠି?
କଲେଜ କଳାହାଣ୍ଡି।
ଏ ପ୍ରଭୁ ସେଇ କଳାହାଣ୍ଡି, ଆଛା ଆଛା କଳାହାଣ୍ଡି। ଆଉ କଣ ଅ ମାନେ ହ ବିଟେକ ପାଇଁ ତ ସେଟା ଆଉ କଣ କିଛି ୟୁନିଭର୍ସି
ହୁଁ କଳାହାଣ୍ଡି ୟୁନଭର୍ସିଟି ମାମାଣିକେଶ୍ଵର ୟନିଭର୍ସିଟି।
ହଁ ହଁ ମାଣିକେଶ୍ବରୀ। ଆଛା ମେଡିକାଲ କଲେଜ ବି ସେଠି ଅଛି? ଓହୋ।
ସବୁ ଅଛି। ଓ ଇଏ ହୁଁ ଓଇ ଟି ପାଇଁ ବି ଅଛି ହୁଁ। ସେଠି ଚିହ୍ନା ବି ଅଛନ୍ତି ଯଦି ପଢିଲ କହିବ ଆଉ।
ଦେଖିଆ ପକେଇବି ବି କଣ ହଉଛି। ମାନେ ତମର ଚିହ୍ନା ଅଛନ୍ତି?
ହୁଁ।
ହ ଆଚ୍ଛା ଆଛା ମାନେ ମୁଁ ଆଡମିସନ କରେଇଦବ ନା କଣ?
ନା ନା ମାନେ କି ତମର ଗମେଣ୍ଟ ରେ ଇଏ ଚିହ୍ନା ନାହାନ୍ତି ଲୋକାଲ ଇଏରେ ଚିହ୍ନା ଅଛନ୍ତି ଆଉ।
ଭଲ। ନରେ ଖାଇବା ପିଇବା ଭଲ ନା ମାନେ?
ହୁଁ ହୁଁ ଯେମିତି କଟକ ଭୁବନେଶ୍ଵର ସେପଟେ ବି ସେମିତି। ଖାଲି ଲୋକ ଶୁଣନ୍ତି କି କୁହନ୍ତି ବଣ୍ଡା କିନ୍ତୁ ବୁଲାବୁଲି କଲେ ଜାଣିପାରିବ କି ସେପଟ ଏରିଆ ଲୋକ କଣ ଆମର ଏଇପଟିକା ଲୋକ ହିଁ ସେପଟେ ଅଧିକା ଅଛନ୍ତି। ତମ ଗମେଣ୍ଟ ଟ୍ରାନସୋର୍ଟ ସେପଟକୁ ହିଁ ହଉଛି।
ଓହୋ ଆଚ୍ଛା ଆଚ୍ଛା।
ଆମ କଲେଜରେ ତ ଖାଲି କଳାହାଣ୍ଡି ଛୁଆ ବୋଧେ ପଢୁଥିବେ ଚାରି ପାଞ୍ଚଟା ଖଣ୍ଡେ, ଆଉ ନହେଲେ ସବୁ ଆମ ଏଇ କଟକ ଭୁବନେଶ୍ଵର ବାଲେଶ୍ଵର ଭଦ୍ରକ। ଯାଜପୁର କେନ୍ଦ୍ରାପଡ଼ା
ଓହୋ। ହଉ ତା ତାହଲେ। ହଁ ରଖୁଛି।